ହ୍ୟାଲୋ।
ହ୍ୟାଲୋ।
ଅ।
କଟି ଗଲା ବା ଫୋନ୍ ଟା।
ହଁ କଟିଗଲା।
ହଁ ଆପେ ଆପେ ନିଜେ କଟିଗଲା।
ଉଁ ହୁଁ। କୁହନ୍ତୁ?
ଆପଣଙ୍କ ସେଠି କଣ ପସିଦ୍ଧ କଣ କହୁଥିଲେ?
ନାଁମ ଏଠି ଆମ୍ ଆମର ଘରଟା ଆକଚୁଲି ଗୋଉଦ କିନ୍ତୁ ଆମ ମୁଁ ଫୁଲବାଣୀରେ ରହିକି ପାଠାଗାରା ଯାଇକି ପଢା ପଢି କରୁଚି ଆଉ।
ଆଚ୍ଛା ପ୍ରକୃତ ଘରଟା ଫୁଲବାଣୀ?
ପ୍ରକୃତ ଘରଟା ହେଲା ବୁଟ୍।
ଆଚ୍ଛା ହଁ ହଁ ବଉଦ ପୁ
ହୁଁ ଫୁଲବାଣୀ ବି ଗୋଟେ ଭଲ ଜାଗା ସେଠି ରହିକି ପଢା ପଢି କରୁଚି।
ଆଜ୍ଞା।
ଫୁଲବାଣୀ ଗୋଟେ ଭଲ ଜାଗା ଏଠି ତା ମାନେ ନାଇଁ ଜବ୍ ଫବ୍ କିଛି ହେଇନି ଏଯାଏ ଚାଲିଚି ତା ପାଇଁ ଆଉ।
ଆଚ୍ଛା ଆଚ୍ଛା। ସେଠି ବୁଲାବୁଲି କରିବା ପାଇଁ କିଛି ଥିବ ଭଲ ଭଲ ଜାଗା ନାହିଁ ପ୍ଲେସ୍ ଗୁଡ଼ା?
ଭଲ ଭଲ ମୁଁନ୍ଦିର ଗୁଡାକ ଅଛି। ଏଠି ଗୋଟେ ଠାକୁରାଣୀ ଯାତ୍ରା ହୁଏ ଫୁଲବାଣୀରେ ପ୍ରତି ଦୁଇ ବର୍ଷର ଗୋଟେ ଥର ହୁଏ। ଆଉ ଥା ପୁରାଣୀ ଯାତ୍ରା ପାଇଁ ପୁରା ଫୁଲବାଣୀ ଟାକୁ ସଜେଇକି ଗୋଟେ ଅଲଗା ପ୍ରକାର ପୁରା ଭଲ ଲାଗେ ଦେଖିବାକୁ।
ହୁଁ ହୁଁ ହୁଁ।
ଦୀର୍ଘ ଗୋଟେ ମାସ ଧରି ଯାତ୍ରା ହୋଇଥାଏ।
ହଁ।
ଫୁଲବାଣୀ ପାଖରେ ଜଳପ୍ରପାତ ଅନେ ଭଲ ଭଲ ସବୁ ଗୁଡାକ ଅଛି ଏବେ ତ ବର୍ଷା ଆରମ୍ଭ ହେଇଗଲା।
ହୁଁ ବର୍ଷା ଦିନ ଟା ଆରମ୍ଭ ହେଇଗଲାଣି ବହୁତ ବିରକ୍ତିଆ ଘରେ ରହିବା ପାଇଁ।
ହଁ ରା
କୋଉଠିକି ଯାଇ ହଉନି କିଛି ନାଇ ଖାଲି ଘର ଭିତରେ ରହିବ।
କେତେ ପ୍ରବଳ ବର୍ଷା ଯେ ଆମ ପାଖରେ ଗୋଟେ ନଦୀ ଯାଏ ସାଳୁଙ୍ଗୀ ନଦୀ ପାଣି ଆସୁନଥିଲା ହୁଁ ତା ମାନେ ପାଣି ଆସୁନ ଥିଲା ଏଇ ଦି ତିନି ଦିନ ବର୍ଷାରେ ସେଟାକୁ ବନ୍ୟା ହେବା ଉପରେ ପୁରା ହେଇଗଲାଣି ଏବେ।
ହୁଁ ହୁଁ ହୁଁ ବହୁତ ବର୍ଷା ହଉଚି ନା ସେଥି ଯୋଗୁ।
ହଁ।
ହୁଁ ତମ ସେଠି ରଥଯାତ୍ରା ହୁଏ?
ହଁ ରଥଯାତ୍ରା ହୁଏ ଏତେ ତା ମାନେ ଇଏ ହିସାବରେ ହୁଏନି।
ହୁଁ ହୁଁ ହୁଁ ଯାଇଖାଉଛନ୍ତି ନା ଆପଣ?
ହଁ।
ହୁଁ
ରଥଯାତ୍ରାରେ ଆମ ପୁରୀରେ ଫେମସ ନା।
ହଁ ସେଇଠି ବହୁତ ଭଲ ହୁଏ ଆପଣ ଯାଇଛନ୍ତି ପୁରୀକୁ।
ହଁ ହଁ ମୁଁ ଯାଇଛି ଆପଣ।
ହଁ ମୁଁ ଏମିତି ଖାଲି ଦିନଟାରେ ଯାଇଥିଲି। କିନ୍ତୁ ଏମିତି ରଥଯାତ୍ରା ସେ ଟାଇମରେ କେବେ ଯାଇ ନଥିଲି। ଆପଣ ଯାଇଛନ୍ତି? ହୁଁ ବହୁତ ଭଲ ହୁଏ ଭିଡ।
ହୁଁ ବହୁତ ଭିଡ ହୁଏ। ଆଉ ଦେଖିବା ପାଇଁ ବି ଗୋଟେ ମଜା ଲାଗେ। ମଝିରେ ମଝିରେ ବର୍ଷା ବି ମୁଁ ମୁଁ ଯୋଉ ଥରେ ଯାଇଥିଲି ପୁରା ବର୍ଷା ହେଇଗଲା।
ହୁଁ ହୁଁ ବର୍ଷା ତ ହବକା ତାର ଅଛି ଆଉ। ବର୍ଷା ସିଜନ ରେ ଟା ସେଇଟା ହେଇଥାଉଛି ଯାତ୍ରା ଟା।
ହୁଁ।
ବର୍ଷା ଦିନରେ ଏତେ ଦୂର ଯିବା ପାଇଁ ବି ଟିକେ,
ହଁ।
ଭଲ ଲାଗେନି।
ବାକି ଯାହା କୁହ ସେଠି ଗୋଟେ ଗାଧେଇବା ପାଇଁ ବହୁତ ମଜା ଲାଗେ ସମୁଦ୍ରରେ।
ହୁଁ ସମୁଦ୍ର କୂଳ ଟା ବଢିଆ ନା ସେଠୁ ଭଲ ଲାଗିବ। ସବୁବେଳେ ଭିଡ ଜମା ହେଇକି ଖାଉଛନ୍ତି।
ହୁଁ।
ତାପରେ ମଜା ଗୋଟେ ଆଉ।
ହଁ ତ।
ଗାଧୋଇବା ସମୁଦ୍ରରେ।
ହୁଁ।
ଏ ଯାତ୍ରା ଟାଇମ ରେ ଯାଇଥିଲେ।
ହଁ ଯାତ୍ରା ଟାଇମ ରେ ଯାଇଥିଲି।
ହୁଁ ହଁ ଏଇ ବର୍ଷ ଟା ଯିବେ ନା କଣ?
ଏ ବର୍ଷ ନାଇଁ ଯାଇ ହବନି ଏଥର।
ହୁଁ ହୁଁ।
ଆପଣ ରୋଷେଇ ଫସେଇ କଣ କରିବା ଆସେ ଭଲ?
ମୋତେ ସବୁ ରୋଷେଇଟା ଭଲ ଆସେ।
ନା କଣ ଆମିଷ ଉପରେ ଆ ନିରାମିଷ ଉପରେ।
ଆମିଷ ବି ଭଲ ଆସେ ନିରାମିଷ ବି ଭଲ ଆସେ ସବୁ ହୁଁ।
ଭଲ ଛୁଟି ଦିନ ଗୋଟେ ଗୋଟେ ଦେଖିକି ରୋଷେଇ କରିବା କଥା ନାଇଁ କି?
ହଁ ହଁ। ଭଲ ଲାଗେ କରିବା ପାଇଁ ରୋଷେଇ ବାସ।
ହୁଁ।
ତାପରେ ପୂଜା ପାଠ ଦିନ ଦିନକରେଇ ପିଠା ପୁଣା ଏଗୁଡାକ କରିବାକୁ ବି ଭଲ ଲାଗେ।
ହଁ ହୋ।
ହୁଁ।
ଭଲ ତମ ସବ ଗୋଟେ ଚାଷ ଫାସ କଣ ହୁଏ?
ହ ହୁଏ ଧାନ ଚାଷ ହୁଏ ମକା ଚାଷ ହୁଏ। ତାପରେ ଆଖୁଟା ବି ଚାଷ ହୁଏ ଆଉ ଯାହା। ପନିପରିବା ଗୁଡାକ ବି ସବୁ କିଛି ହୁଏ ଆମର।
ହଁ ହୁଁ ଆପଣ ଗାଁ ରେ ରହିକି ପଢିବାକୁ ଯାଉଛନ୍ତି ନା ବାହାରେ କୋଉଠି ରହୁଛନ୍ତି।
ନା ନା ଆମ ଗାଁ ରେ କାହା ବା ପାଠ ସବୁ ପାଖରେ ତା ସବୁ କିଛି ସୁବିଧା ଅଛେ ହୁଁ ବାହାରେ ଆଉ ଯିବାକୁ ପଡିବନି।
ହୁଁ। ଗୋଟେ ଭଲ ଗାଁ ରେ ରହିକି ପଢ଼ାପଢି କରୁଚ, ଆମେ ସବୁ ଘରୁ ଛାଡିକି ବାହାରେ ରହୁଚୁ।
ହୁଁ ଆମ ଏଇ ଆମ ଗାଁ ଟାରେ ସବୁ ଅଛି ସ୍କୁଲ୍ କଲେଜ୍। ସବୁ ପାଖରେ ଏକା। ଆଉ ବାହାରେ ଯିବାକୁ ପଡୁନି ଆଉ। ହୋଟେଲ୍ ବି ଅଛି। ସ୍କୁଲ ବି ପାଖରେ ଅଛି, କଲେଜ୍ ଟା ବି ପାଖରେ।
ଉଁ ହୁଁ।
ସବୁ କିଛି ପାଖରେ ତ ଆଉ ବାହାରେ କିଛି ଯାଇକି ପଢାପଢି କରିବାକୁ କିଛି ପଡିବନି।
ହଁ ଆଗକୁ କଣ ଆପଣଙ୍କର ଯୋଜନା ଅଛି ପ୍ଲସ୍ ଥ୍ରି ଆଉ ଯୁକ୍ତ ତିନି ସରିଲା ପରେ?
ଆଉ ଦିଇ ବର୍ଷ ଅଛି ନା ପ୍ଲସ୍ ଥ୍ରୀ ର ଏକା ଚାରି ବର୍ଷ ହଉଚି।
ଚାରି ବର୍ଷ ହେଇଗଲା କି ପ୍ଲସ୍ ଥ୍ରି ଟା?
ହୁଁ, ଚାରି ବର୍ଷ ହେଇଗଲାଣି।
ଓହୋ। ଆମର ଯେତେବେଳେ ପଡୁଥିଲା ଆମର ତିନି ବର୍ଷ ଥିଲା ଆଉ।
ହଁ ହଁ। ଆମ ବେଳକୁ ଏବେ ଚାରି ବର୍ଷ ହେଇଗଲାଣି ଆଉ। ଚାଲିଚି ସେମତି ଆଉ। କଣ ପଢ଼ାପଢ଼ି ତ ଦୁଇ ବର୍ଷ ପରେ ଜଣାପଡ଼ିବ ଆଉ କଣ।
ହୁଁ।
ହୁଁ।
ତମ ପାଖରେ କଣ ପାଠାଗାର କଣ ଅଛି?
ପାଖରେ ତ ହଁ ମନ୍ଦିର ଫନ୍ଦିର ତ ଅଛି ଆଉ। ମା ଭଣ୍ଡାର ଘ ମଣି ମନ୍ଦିର ଗୋଟେ ଅଛି ପାଖଟା। ଆଉ ଜଗନ୍ନାଥ ମନ୍ଦିର ବି ଅଛି। କିନ୍ତୁ ସବୁ ମନ୍ଦିର ଗୁଡାକ ବି ପାଖ ପାଖ କା ଅଛି ହେଇଚି ଆଉ।
ହଁ ହଁ।
ପାର୍କ ଫାର୍କ ମନ୍ଦିର ଫନ୍ଦିର ସବୁ ପାଖରେ ଆମର ଏଇଠି।
ହଁ।
ବାହାରେ ବି କୋଉଠି ବୁଲିବାକୁ ଏତେ ଯିବାକୁ ପଡ଼ିବନି। ପାଖରେ ତା ଯା ବୁଲିବା ପାଇଁ ବି ସବୁ କିିଛି ଅଛି।
ଉଁ।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
ଆଉ ଏଠି ଫୁଲବାଣୀ ପ୍ରସିଦ୍ଧ ମାନେ ହେଲା ଡୁ ଦଣ୍ଡ ନାଚ ଟା। ସବୁ ବର୍ଷ ଗୋଟେ ଦଣ୍ଡ ନାଚ ହବ।
ଆଚ୍ଛା ଆଚ୍ଛା।
ଆଉ ଦଣ୍ଡ ନାଚ ଟା ଯୋଉଟା କି ତାମାନେ ବହୁତ ଇଏ କଷ୍ଟ କରିବାକୁ ପଡେ ଯୋଉମାନେ ଦଣ୍ଡ ନେଇଥିବେ, ସେମାନଙ୍କୁ ବହୁତ କଷ୍ଟ କରିବାକୁ ପଡେ। ଖାଲି ପାଦରେ ଯିବେ। ତାପରେ ଦି ଦିନ ସାରା କିଛି ଖାଇବେନି, ଗୋଟେ ଥର ଏକା ଖାଇବେ। ପୁରା ପନ୍ଦର କୋଡିଏ ଦିନ୍ ପର୍ଯ୍ୟନ୍ତ ସେମାନେ ପୁରା ବହୁତ ଇଏ କଷ୍ଟ କରିକି ତାକୁ ପାଳନ କରନ୍ତି।
ହଁ ହଁ ହଁ। ସେଇଟା କୋଉ ପର୍ବ ମାନେ କୋଉ ମାସ ଟା ରେ ହୁଏ?
ଦଣ୍ଡ ନାଚ ଟା ଆମର ଇଏ ଅ ହଁ ଇଏ ବୈଶାଖ ସମୟରେ ହୁଏ, ବୈଶାଖ ମାସରେ। ଆମର ଇଏ ଘୋଡା ନାଚ ହୁଏ। ତାପରେ ତାର ତ ବହୁତ୍ ଜିନିଷ। ଆଉ ସା ପୁଆ ବାହାରିବ ସେଠି। ବାକି ସେଇଟା ଛୋଟ ବେଳେ ଦେଖିବା ପାଇଁ ଯୋଉ ମଜା ଲାଗୁଥିଲା ବର୍ତ୍ତମାନ ଦେଖିବାକୁ ଆଉ ସେତେ ଇଏ ଲାଗୁନି ଆଉ।
ହଁ ହଁ ଛୋଟ ବେଳ ମଜା ଟା ଗୋଟେ ଅଲଗା ଆଉ। ସ୍କୁଲ୍ ଟାଇମ୍ ର ବି କେ ବହୁତ ଭଲ ଟାଇମ୍ ସେଇଟା ଗୋଟେ।
ହୁଁ। ଯାହା କୁହ ଛୋଟ ବେଳ ଟା ଛୋଟ ବେଳ ଏ। ସେ ସମୟ ଆଉ ଏବେ ଆଉ ଆସିବନି।
ହୁଁ।
ନାହିଁକି?
ମୁଁ ତ
ଉଁ
ଆଉ ଏବେ ସେ ଟାଇମ୍ ଗୁଡା ଖୋଜିଲେ କୋଉଠି ମିଳିବ।
ହୋ।
ସ୍କୁଲ ଟାଇମ ସବୁଠୁ ଭଲ ଟାଇମ ଟ ଥିଲା ଆଉ।
ହଁ।
ସ୍କୁଲ ଟାଇମ ର ମଜା ଗୋଟେ ମଜା ନାଇଁ ଏେବେ ଆଉ କ ପାଇବ ଖୋଜିଲେ ବି ଆଉ ମିଳିବନି।
ଖାଲି ସ୍ମୃତିରେ ବଞ୍ଚିବା କଥା ଆଉ।
ହୁଁ।
ଆପଣଙ୍କୁ କଉ ଋତୁ ଟା ଭଲ ଲାଗେ ସବୁଠାରୁ।
ହଁ।
ଆପଣଙ୍କୁ କୋଉ ଋତୁ ଭଲ ଲାଗେ ସବୁଠୁ।
ମତେ ଶୀତ ଋତୁ ଟା ବହୁତ ଭଲ ଲାଗେ।
ହଣ ଭାଇ।
କାହିଁକି ନା ଥଣ୍ଡା ସିଜନ ରେ ସ୍ଟର ଫ ଗଟେ ଲଗେଇକି ବାହାରେ ବୁଲାବୁଲି କରିବା ପାଇଁ ବି ବହୁତ ଭଲ ଲାଗେ ତାପରେ। ଏଇ ଯୋଉ ଶୀତରେ ଯୋଉ କୁହୁଡ଼ି ଗୁଡ଼ାକ ପଡ଼ିଥିବ ଗଛ ଫୁଲ। ଫଳ ବି ବହୁତ ସୁନ୍ଦର ହୋଇଇକି ଥାଏ। ପନିପରିବା ବି ଖାଇବା ପାଇଁ ବି ବହୁତ ଭଲ ଲାଗେ ଶୀତ ଦିନର
ହୁଁ ହୁଁ।
ହୁଁ ବର୍ଷା ଦିନ ଟା ଗୋଟେ ବହୁତ ବିରକ୍ତିଆ ନା ଘର ସେଠୁ ଟିକେ ବାହାରି ପାରିବ ନାଙ୍କଠିକେ ଟିକେ ଯାଇପାରିବ।
ହୁଁ ଟିକେ ଯାଇଥିବ କୋଉଠିକ କୋଉଠିକେ ବର୍ଷା ହେଇଯିବ ଫସିଲା।
ହଁ ହୁଁ ଖରା ଦିନଟାରେ ଟିକେ ବ ସେଇଟା ବି ବିରକ୍ତି ଆବହୁତ
ହଁ ଯଉ ଆଡେ ଯିବ ଗୁଡୁ ଗୁଳି କାଳି ହଉଥିବ।
ହଁ ମୁଣ୍ଡ ବୁଲା ବାହାରି ପଡିବ ଖରାକୁୁ ବୁଲି ବୁଲି
ହୁଁ।
ତ ସବୁଠୁ ଭଲ ମତେ ଶୀତ ଋ ୁଟା ଟା ଲାଗେ।
ବାହାରକୁ। ସେ ଶୀତ ଟାାନେ ଗୋଟେ ମିନିମମ୍ ଇଏ ହେଲେ ଗୋେ ଭଲ ଲାଗେ। ଅଧିକ ହେଇଗଲେ ବି ଟିକେ ବିଜାରଆ ଲାଗେ।
ହଁ ଅଧିକ ବି ଟିକେ ବିରକ୍ତି ହେଲାଣିି।
ହୁଁ ମୋ ସାଙ୍ଗ ଗୋଟେ ତ ଅଛି ଶୀତ ଋତୁରେ ସେ ଗାଧେଇବନି ସାତ ଦିନ ଆଠ ଦିନ ଯିବ ନା
ହଁ ଗରମ ପାଣି ଗାଧେଇବ ନା ଗରମ ପାଣି ଗାଧୋଇଲେ ମତେ
ହ
ଆପଣଙ୍କୁ କଉଟା ଭଲ ଲାଗେ ଋତୁ?
ଏମତି କହିବାକୁ ଗଲେ ମତେ ସବୁ ଋତୁ ଭଲ ଲାଗେ ଆଉ କିଛି ଋତୁ ଭଲ ନ ବି ଲାଗେ।
ହଁ ହଁ ହଁ
ତ ଶୀତଋତୁରେ ପ୍ରବଳ ଶୀତ ହେବ ଖରାରେ ଖରା ହେବ ବୋର ବର୍ଷାରେ ବର୍ଷା ହେବ ସବୁ ସବୁ ଗୁଡାକ ସବୁ ଗୁଡାକ ମିଶେଇକି ଚାଲବାକୁ ପଡୁଛି ଆଉ
ହଁ ସବୁ ସମାନ ଟା କଉଟା ବହୁତ ଏଠି ଗହଣା ବୋହିଲା ଭଳିଆ ନା
ହଁ
କିଛି ତ ଗୋଟେ ଭଲ ଲାଗୁଥିବ ଋତୁ ଆଉ ବର୍ଷା ହଉ, ଖରା ହଉ, ଶୀତ ହଉ
ସବୁ ଗୁଡାକ ଭଲ ଲାଗେ ମତେ, ସବୁ ଗୁଡାକ ଭଲ ଲାଗେ ଯେ ସବୁ ଗଳ ଅଧିକ ହେଇଯିବ ଆଉ ଭଲ ଲାଗିବନି
ହଁ ସେଇଟା ବି ସତ, ଟିକେ ଟିକେ ରେ ଠିକ ଅଛି।
ବାସ୍ତବ କି ଯୋଉ ଜିନିଷ ଜିନିଷ ଟା ବି ଅଧିକ ହେଇଗଲେ ଆଉ ଭଲ ଲାଗେନି ନାଇଁ କି।
ହଁ ତ ଆଉ ଯୋଉ ଜିନିଷ ବି ଅଧିକା ହେଇଗଲେ ଭଲ ଲାଗେନି।
ହୁଁ
ହଉ ଆପଣଙ୍କ କଥା ହେଇକି ବହୁତ ଭଲ ଲାଗିଲା।
ଆପଣଙ୍କ ସାଥିରେ ବି କଥା ହେଇକରି ବହୁତ ଭଲ ଲାଗିଲା ଧନ୍ୟବାଦ। ହଁ ହଁ ଠିକ ଅଛି।